ହ୍ୟାଲୋ ହଁ କଣ କରୁଥିଲେ?
କିଛି ନାହିଁ ଏବେ ତ ଖାଇକି ଉଠିଲି।
ହଁ ହ ଆଉ କଣ ଖାଇଥିଲେ? ହଁ-ହଁ ଆମର ଏଣେ ଜଷ୍ଟ୍ ଏନେ ଖାଇକି ଉଠିଲୁ ଆପଣ କଣ ଖାଇଲେ?
ମୁଁ ଖାଇଲି ଭାତ ଡାଲମା କା କୁଡି ସାଲାଡ଼୍ ଆଳୁ ଭର୍ତା।
ସାଜବାଜା ନା
ଅ ଯେ ଆମର ଶନିବାର୍ ବି ଟିକେ ସାଧା ହୁଏ।
ଓହୋ ଆଚ୍ଛା ଏମିତି ନା। ଅ ହ-ହ ମାନେ ପୁରା ଭେଜ୍ ପାଟି ପୁରା।
ମାନେ ଭେଜ୍ ଖାଲୀ କେବଳ ବୁଧବା ଟାକୁ ଟିକେ ଆଇଁଷ ଖାଉ ଶୁକ୍ରବାର୍ ତ ଖାଉନି କାହିଁକି ନା ଆମେ ଅନୁକୂଳ ଚନ୍ଦ୍ରଙ୍କ ଦିଖ୍ୟା।
ହ- ହଁ-ହଁ।
ତ ଶୁକ୍ରବାର୍ ନାହିଁ ସେ ରବିବାର୍ ବି ନାହିଁ। ମନା କରିଚନ୍ତି ଖାଇବାକୁ ଜଣେ ହଁ ସେଇ ଯୋଗୁ କେବଳ ବୁଧବାର୍ ଆଉ ଆଇଁଷ ଅ
ଓହୋ।
ଆ ଆମେ ଏଇଠି ଆକଚୁଲି ମୁଁ ଭୁବ୍ନେଶ ସର ମୋ ବାବାଙ୍କରେ କିନ୍ତୁ ମୁଁ ମ୍ୟାରେଜ୍ କରିଚି ଖୋର୍ଦ୍ଧାରେ।
ହଁ-ହଁ ଆଚ୍ଛା ଖୋର୍ଦ୍ଧାରେ ଫା ମାନେ ଆ ଆପଣଙ୍କ ଶଶୁରଙ୍କ ଫ୍ୟାମିଲିରେ କିଏ-କିଏ ଅଛନ୍ତି?
ଆମର କିଏ ମାନେ ଶାଶୁ ଶଶୁର ଆଉ ଦେଢଶୁର ଯା ତାଙ୍କ ଛୁଆ ମୁଁ ମୋ ହଜବେଣ୍ଡ୍ ଆଉ ଆମ ଛୁଆ ଆଉ।
ଆଚ୍ଛା ମାନେ ଆପଣଙ୍କ କେତେଟା ଛୁଆ?
ମୋର ମାନେ ଦିଟା ଜାଁଳା ପୁଅ।
ଅଁ ଜାଁଳା ପୁଅ କେ
ହ ଏ ମାତ୍ର ଏବେ ସିକ୍ସ୍ ପ୍ଲସ୍ ହେଲା ଚା
ଓହୋ ଓହୋ ସି‌କ୍ସି ପ୍ଲସ୍ ଏବେ ଛୋଟ ଅଛନ୍ତି ତାହେଲେ?
ହଁ ଆ
ହଁ - ହଁ। ମୁଁ ରହୁଛି ଭୁବନେଶ୍ଵରରେ ମୋର ସବୁ ମାନେ ଜନ୍ମ ସେଇଠି। ମାନେ ଜନ୍ମ ହିଁ ମୁଁ ସେଇଠି ହେଇଚି।
ହଁ ମୋର ବି ସେୟା ମାନେ ଏଠି ପାଠ ଫାଠ ସବୁ ହଁ।
ହଁ ମୋର ସବୁ ସେଇଠି ଭୁବନେଶ୍ୱର୍ ରେ ମୋ ବାପା ମତେ ଆଲାଓ ହିଁ କରିବେନି କାରନ ବା ହାରେ ଯାଇକି ମାନେ ପଢିବାକୁ ମୋର ଏମତି ସି କି ମୁଁ ପାଇଥିଲି ଫାଷ୍ଟ୍ ଟେ ଅଟେମ୍ପ୍ ରେ ସୋନପୁର୍ ରୁୁ ଆସ୍ ଥିଲା ମୋ ପାପା ଟୋଟାଲି ଆଲାଓ କଲେନି କି ଯିବା ପାଇଁ ମୋ ମାମା ହଁ ରାଜି ଥିଲା ଯାଉ ମମି ଯେହେତୁ ଗର୍ମେଣ୍ଟ୍ ଟିଚର୍। ତ ଦୋ ହଁ ମୋ ମାମା ଟିଚର୍ ତଅ ମୋ ମାମା ଚାହାଁଚି ଏସବୁ ବିଷୟ ଯେହେତୁ ସେ ଦେଇକି ପାଇଚି ତ ସେ ସ ସିଏ ଭାରି ଇନ୍ଟ୍ରେଷ୍ଟେଡ୍ ଥିଲା ଯିବ ବୋଲି ବାବା ମନା କଲେ କି ନାଇଁ ସି ଯିବ ଏ ତେ ବାଟ ହଷ୍ଟେଲ୍ ରେ ରହିବ କଣ ହବ କଣ ନାଇଁ ସେଥିପାଇଁ। ଏତେ ବାଟ ତ ଯିବା ଆସିବା ପସିବୁଲ୍ ନୁହ ନା ପାଖ ହଁ ହେଇଥିଲେ ଘର ପାଖ ହେଇଥିଲେ ପ ପଳେଇବ। ପାଖାପାଖି ରହିଥିଲେ ଯେମ୍ ତି ପୁରୀ ହେଇଗଲା କଟକ୍ ହେଇଗଲା। କି ବ ମାନେ କୋଉ ଇଏ।
ଡର କଣ କି ଝିଅ ମାନେ ତ ନର୍ମାଲି ମାନେ ସେଫ୍ ନୁହେଁ ହେଲା ଏକୁଟିଆ ତ କେବେ ବି ପ୍ୟାରେଣ୍ଟସ୍ ଛାଡିବେନି।
ହଁ ନାଇଁ ସେଇ କଥା ମତେ ତ ମୁଁ ଘରେ ହଁ ମୁଁ ଘରେ ଏକା ଥିଲେ ଜମା ମୋ ମମି ଘରେ ଛାଏନି ମୋର ଜଦି କିଏ ଭୋଉଣୀ ଫୋଉଣୀ ଥିବ। ମାନେ ଏମତି ମାର୍କେଟ ବି ସପିଂ କରିବାକୁ ଗଲେ ବି ମୋର ମା ଏହି ଝିଅ ମୋ ପାଖରେ ଥିଲା ସିଏ ତାର ମୋର ମିଶିକି ଯାଉ ନହେଲେ ମୋ ମମି ଟୋ ଟାଲି ମତେ ବାହାରକୁ ଛାଡିନି ଏକା ସିଏ ପଳାଏ ମୋର ଗୋଟେ ସାନ ଭାଇ ଅଛି ସିଏ ପଢୁଛି ନାଇଥ୍ କ୍ଲାସ୍ ‌ରେ ପଢୁଚି ଆଉ। ନା ଭଉଣୀ ନାହାନ୍ତି। ହଁ ତାକୁ କିନ୍ତୁ ମୋ ଝିଅ ବନେଇ ଦୋଉଛି। ହଁ ଅଛନ୍ତି ଖୁୁଡି ଙ୍କର ଖୁଡ଼ିଙ୍କର ଦି ଦିଟା ଝିଅ ସେ ଏନ୍ତୁ ବୋହୁତ ସାନ ତେର ବର୍ଷ ପନ୍ଦର ବର୍ଷ ଏମିତି ସାନ ମୋଠୁ।
ମାନେ ତମେ ସବୁଠୁ ବଡ ନା?
ହଁ ମୁଁ ସବୁଠୁ ବଡ ମାନେ ମୁଁ ଜଷ୍ଟ ବି ସିଏ ସରିଛି ଏଇ ନା ଏମ ସି ଏ ରେ ଆଡମିସନ କରିବ ଫି ସେମିଷ୍ଟର ସି ସେମିଷ୍ଟର ରିଜଲ୍ଟ ବାହାରିଲେ
ହଁ ଭଲ ଭଲ ପଢ। ଝିଅ ମାନେ ପଢିଲେ ଭଲ ଖୁସି ଲାଗେ।
ହଁ
ତାପରେ ସବୁ ନିଜେ ଗୋଡେ ନିଜେ ଛିଡା ହେଲା ନ ହେଲା ପର୍ଯ୍ୟନ୍ତ ମାନେ କେବେ ମାନେ ମ୍ୟାରେଜ ବି
ମାନେ ଗୋଟେ ଶାନ୍ତି ନାହିଁ ଯେ ଯେ ପର୍ଯ୍ୟନ୍ତ ନିଜେ ଯୋଉଠି ଚାକିରି ନ କରିବୁ ଶାନ୍ତି ଲାଗୁନାହିଁ ଜୀବନରେ।
କାରଣ ପଢି ପଢି ଯଦି କିଛି ନହେଲା ସେଇଟା ବେଶୀ ଦୁଃଖ ଲାଗେ।
ସେଇଗଥା ମାନେ କି ତମ ମୋ ଭଉଣୀ ସେମାନେ ସହିତ ବି ହଁ ଖେଳେ ସବୁ କରେ କିନ୍ତୁ ଯା ହାଲି ନିଜର ଗୋଟେ ଭୋଉଣୀ ରହିବା ଦରକାର ମୁଁ ମୋ ଭାଇକୁ ଭଉଣୀ କରି ଖେଳେ।
ଟେ ଭଲ ସାଙ୍ଗ ନା ମାନେ ତମେ କଣ ତାଙ୍କ ସହିତ ସବୁ ବିଷୟରେ କଥାବାର୍ତା ହେଇ ପାରିବ। ହେ ମନ କଥା କହିପାରିବ ଭାଇ ମାନେ ତା ପରେ ତମଠୁ ବୋହୁତ ଛୋଟ ନା?
ହଁ ଭାଇ ମାନେ ମୋଠୁ ମୋ ଭାଇ ମୋଠୁ ସାତ ବର୍ଷ ସାନ।
ଏତେ ସାନ ନା?
ହଁ ମୁଁ ବହୁତ ବଡ ହେଇ ଯାଉଛି।
ତମର କଣ ମାନେ ଜଏଣ୍ଟ ମାନେ ବଡ ଫ ପରିବାର ନା ନାଇଁ ଅଲଗା ଅଲଗା ସବୁ ରହୁଛ।
ନାଇଁ ମାନେ ମୋ ଯୋଉ ଦାଦା ଖୁଡି ସିଏ ହଉଛନ୍ତି ମୋ ବାବାଙ୍କର ମାନେ ମାଉସୀ। ଶିପ
ଆଚ୍ଛା ଆଚ୍ଛା।
ହଁ ମୋ ଗାଁ ହଉଛି କାକଟପୁର। ସେଠି ହଁ ଟୋଟାଲି ପୁରା ପୁରା ବଂଶୋ ମୁ ମୋ ବଂଶକୁ ନେଲେ ମାନେ କହିବାକୁ ଗଲେ ମୁଁ ସବୁଠୁ ଆମ ଘର ସାନ ଝିଅ।
ଆଛା
ଏମତି ମିଶିକି ରହୁଛିୁ ବୋଲି ବଡ ନହଲେ ମୁଁ ସବୁଠୁ ଆମ ଘ
ହଁ ବୁଝିପାରିଲ ମାନେ କାକା କାକି ଏମାନଙ୍କର ହଁ ସମସ୍ତଙ୍କର ଦେଖିବାକୁ ଗଲେ ତମେ। ସବୁଠୁ ସାନ ଝିଅ।
ହଁା ମୋର କେହି ଦାଦା ନାହାନ୍ତି। ମୁଁ ଆମ ଫ୍ୟାମିଲିରେ ମୁଁ ଏଇ ପରିବାର କି ଦାଦା ନାହାନ୍ତି ଇଏ ମୋର ମାନେ ଯେ ତୁ ମାଉସୀ ବାପଙ୍କର ମାଉସୀ ପୁଅ ତ ମ ଶିକି ରହୁଛ ଖୁୁଡି ମୋ ସହିତ ଭାରି ମିଶନି କିଏ ମିଶୁ କିି ମୁଁ ମ ଅଧିକ କଥା ମୋ ମାମା ବାବାଙ୍କ ସହି ମୁଁ ଅଧିକ ଆଗ ମାନେ ଯୋଉ କଥାଟା କୁଛି ଖୁଡିିକ ସହିତ ସେୟାର କରେ। ଏତେ ମିସିଙ୍ଗ ଆମେ ଖୁଡି ଝିଆରୀ ହଁ। ଖୁଡି ବି ବହୁତ ଜଲଦି ମିଶିଯାଆନ୍ତି ସମସ୍ତଙ୍କ ସହିତ ବହୁତ ଜଲଦି।
ନା ମୁଁ ବି ସେୟା ମାନେ ମତେ ସମସ୍ତେ ତ ମିଶିବାକୁ ବହୁତ ଭଲ।
ହଁ ମିଶିବାକୁ ମତେ ସେ ମାନେ ନୂଆ ନୂଆ ଜାଗା ଯାଇକି ଗୋଟେ ଗୋଟେ ଫ୍ରେଣ୍ଡ କରିବାକୁ ବହୁତ ଭଲ ଲାଗେ।
ଭଲ ନା ଗୋଟେ ସେ ତମ ଭଉଣୀ ନହେଲେ ତମ ଖୁଡ଼ିଙ୍କ ସହିତ ତମେ ସବୁ କଥା ମାନେ ମନ କଥା କହିପାରୁଛ ସବୁ ସେୟାର କରିପାରୁଛ।
ହଁ ସେୟା ହିଁ ତ ଗୋଟେ ଦରକାର ଥିଲା ଆଉ କଣ କରିବା ଭଗବାନ ଭଉଣୀ ଦେ ଦେଇନାହାନ୍ତି ଗୋଟେ ଖୁଡ଼ି ଦେଇଛନ୍ତି ଫ୍ରେଣ୍ଡ ହେଇକି ଆସିଛନ୍ତି ଆଉ।
ହଁ ଏବେ ତାହେଲେ ମାଉସୀଙ୍କ ଘରକୁ ଯାଇଛ କଣ ରଜ ପାଇଁ?
ହଁ ରଜ ନାନୀ ଆସିଛି ମୋ ମାଉସୀ ଝିଅ ଥିଲା ମୋ ପାଖେ ଆମ ଘରେ ଥିଲା ପାର୍ଲର ଶିଖୁଥିଲା ସେ। ସେ କହିଲେ କି ଆଉ ମୁଁ ଏବେ ପାର୍ଲର ଛାଡିବି ତୁ ଚାଲେ ଆମ ଘରେ ଏମତି ବୁଲାବୁଲି କରି ତ ମୁଁ କହିଲି ହଁ ଯିବା ଆଉ ଯଦି ଆସିଛି ହେଇ ଆଜି ସକାଳୁ ଉଠିକି ପଳେଇ ଆସିଛୁ। କାମ ତାର ଦୁନିଆ ପାର୍ଲରରେ ଥିଲା ତ କାଲି ଆସିଥାନ୍ତୁ ବହୁତ ଲୋକ ଇଏ ହେଲେ ବୋଲି ଆଜି ସକ୍ କାଳୁ ଆସିଛୁ ଏ ନା ନା ନା ନିଜ ପାର୍ଲର ନାଇଁ ସିଏ ଆସ୍ ଥିଲା ଭୁବନେଶ୍ଵର ଶିଖିବା ପାଇଁ ଆମ ଘର ପାଖରେ ପାର୍ଲର ଅଛି ନା ଘର ପାଖରେ ପାର୍ଲର ଅଛି ସେ ଆଣ୍ଟି ଶିଖଉଥିଲେ ଆଣ୍ଟି ଶିଖାନ୍ତି ସବୁ କରନ୍ତି। ହଁ ଶିଖି ସାଇଲାଣି ସବୁ ଦି ବର୍ଷ ହେଲା ରହିଥିଲା ଶିଖି ସାଇଲାଣି ସବୁ। ଏବେ କହିଲା ମୁଁ ଛାଡିବି ଆଉ ମାନେ ଶିଖିକି ପେମେଣ୍ଟ ଫେମେଣ୍ଟ ସବୁ ପଲା ଯେହେତୁ ତୁ ଇଏ ବି ସମ୍ଭାଳୁ ଥିଲା ନା ଇଏତ୍ ଇଏ ଥିଲା ଆଉ ଗୋଟେ ଦିଦି ଥିଲେ ସେ ଦି ଜଣ ମିଶିକି ମାନେ ମେ ଆଣ୍ଟି ଏତେ ଟ୍ରଷ୍ଟ କରନ୍ତି ଏ ଦି ଜଣଙ୍କ ଉପରେ। ପାର୍ଲର ଚାବି ଦେଇଦେଇକି କ ତମେ ପାର୍ଲର ଖୋଲିବ ମାନେ ଇଭ୍ ଇଭେନ୍ ଆନ୍
ହଁ ଇଏ ଆଗ ଯିବେ ଇଏ ହଁ ପାର୍ଲର କାମ ଅଧା କଲା ପରେ ସିଏ ତାପରେ ଆସନ୍ତି ଆଉ।
ହଁ ଆଉ ବେଳେ ବେଳେ ଆଣ୍ଟି ଆସନ୍ତିନି ଏତ୍ ଏତେ ରିଲାକ୍ସ ହେଇକି ବସିଯାନ୍ତି କହିବେ ସବୁ ତ କାମ ଏ ଦିଟା କରିବେ।
ଉ ହୂ ହୁଁ ସେତିକି ବିଶ୍ଵସ୍ତ ନା ହଁ ଆ ତମର ତ ଭଲ ତମ ଦିଦି ଶିଖିଛନ୍ତି ମାନେ ତମ ଭଉଣୀ ଶିଖିଛନ୍ତି ତମେ ତ ଘରେ ମେକପ୍ ଫେକପ୍ ହେଇପାରିବ।
ଆ ମେକଅପ୍ ମତେ ଏତେ ସଜ ହବାକୁ ଭଲ ଲାଗନି ହଁ ସେ ସେଡ଼ିଙ୍ଗ କରେ ମୁଁ ଆଇବୋ ସେଭ୍ କରେ ଏଇଗ ସବୁ କରେ।
ନାଇଁ କାଲି ପାଇଁ ଖାସ୍ କରି ଦରକାର ଆଜି ପୁଣି ସଜ ବାଜ ନା ଆଉ ମେହେନ୍ଦି ଫେହେନ୍ଦି ପକେଇଛ ନା ନାଇଁ?
ନାଇଁ ପକେଇନି ସନ୍ଧ୍ୟାବେଳକୁ ସବୁ ପଡିବ। ଏବେ ସବୁ ଖାଇ ପିଇକି ଶୋଇଛୁ ହଁ। ଏବେ ସବୁ ଖାଇ ପିଇକି ଶୋଇ ଛୁ ଆଉ ମାଉସୀ ଡାକିଲେ ସକାଳୁ ଆସିଲା ବେଳୁ ନିଦ ପ୍ରବଳ।
ହୁଁ କୋଣାର୍କ ଆଡ଼େ ତ ମାନେ କୁନ୍ ତାଙ୍କର କଣ ମାନେ ଗଛ ମାନେ ବହୁତ ଗ
ହଁ ବହୁତ। ବହୁତ ଗଛ ଜଙ୍ଗଲ ଭଳିଆ ଲାଗୁଛି। ନା ହଁ କ୍ୟାପିଟାଲ ସିଟି ହେଲେ ବି କ୍ୟାପିଟାଲ ସିଟି ହେଲେ ବି ମାନେ ଟୋଟାଲି ଏତେ ଇଏ ନାହିଁ ବହୁତ ଗରମ ହଉଛି ଭୁବନେଶ୍ଵରରେ। ମାନେ ମୁଁ ଆସିଛି ଆଜି ମାଉସୀ ଘରକୁୁ ଏଠି ଅପେକ୍ଷା ଭୁବନେଶ୍ଵରରେ ବହୁତ ଗରମ ହଉଛି ଏତ୍ ଏତେ ବେଳକୁ ମୁଁ ଏସି ଲଗେଇକି ସୋ
ଆମେ ବି ସେଇଆ ହିଁ କରୁଛୁ ମାନେ ଏସ୍ ଏସି ରୁ ବାହାରି ହଉନି ମାନେ ତମେ ଗାଧେଇକି ଆସିଥିବ ନା ଏତେ ଯୋଉ ଗରମ ହଉ ଛି ଲାଗୁଛି ଯେ ଆଉଥରେ ଗାଧୋଇ ପଡ଼ିଲୁ ଝାଳରେ। ହୁ ମତେ ଦି ଟାଇମ୍ ଗାଧେଇବାକୁ ପଡୁଛି ଯେ।
ଦି ଟାଇମ ମୁଁ ଦି ଟାଇମ ଗାଧେଇଲେ ମୋ ମାମା ମତେ ଗାଳି କରିଦବ ଥଣ୍ଡା ହେଇଯିବ। ମଝିରେ ସମସ୍ତଙ୍କୁ ଜର ହେଇଯାଇଥିଲା ମାନେ ଆ
ନା ଆମର ସେଇଆ ସବୁ ମାନେ ଛୁଆ ମାନେ କଣ କରୁଛନ୍ତି ଆସିଛନ୍ତି ଅଜାଙ୍କ ଘରୁ ବୁଲିବାକୁ
ହଁ।
ଯେତେବେଳେ ଦେଖିବ ଖାଲି ଥଣ୍ଡା ପାଣି ତାଙ୍କର ଆଇସ୍କ୍ରିମ୍ କୋଲ୍ଡଡିଙ୍କସ୍ ଏତିକି ତ ଆଉ।
ଶାହା ଭରସା କିିଛି ଭାତ ଖାଇବାକୁ ଇଚ୍ଛା ହବନି। ପଖାଳ ହଁ ଚଳିବ ଆଉ କିଛି ଖାଇବାକୁ ଇଚ୍ଛା ହବନି ଗରମ ତ ବିଲକୁଲ ନୁହଁ।
ଆଜି କେମିତି ଗୋଟେ ସେମାନେ ଗରମ ଖାଇବାକୁ ରାଜି ହେଲେ। ନହେଲେ ମୋ ପୁଅ କହିବା ସବୁଦିନ ମତେ ପଖାଳ ଦରକାର ଆଉ ସିଏ କଣ କିଛି ପରିବା ଖାଇବନି ହେଲା ଖାଲି ପଖାଳ ଆଳୁ ଆଉ ମିକ୍ସ ମାନେ ମୁଁ ହେଲ୍ଦି ଦେଖିବାକୁ ବଟ ମୋ ପୁଅ ଦିଟାକ ଏତେ ପତଲା ଲାଗେ ମୋତେ ସମସ୍ତେ କହିବେ ଆରେ ତୁ ସବୁ ବୋଧେ ଖାଇଦଉଛୁ ତୋ ଛୁଆକୁ ଖାଇବାକୁ ଦେଉନୁ ମୁ କହିଲି ମୁଁ କଣ କରିବି ମତେ ତ ସବୁ ପସନ୍ଦ ମୁଁ ଖାଏ ସବୁ
ହଁ ମୋ ଘରକୁ ଏତେ ଜଣ ଆସନ୍ତି କୁଣିଆ ସବୁ କୁହନ୍ତି ମୋ ବାବାଙ୍କୁ ଏ ଝିଅକୁ ଖାଇବାକୁ ଦଉନ
ମାନେ ତା ବାବା କହିବେ ତାକୁ ବାହାରେ ଛିଡା କରିବନି ଯେତେବେଳେ କାଳବୈସା କ ତ କାହିଁକି ନା ସେଉଡ଼ିକି ପଳେଇବ ସେଉଡ଼ିକି ପଳେଇବ ହେଲେ ମୁଁ ମାନେ ହସ ଲାଗେ
ଆଉ ସ ସବୁ ଖୁଡିଙ୍କର ଅଧା କାର ନମା ସେଇଭଳିଆ ସବୁ ମୋ ଖୁଡିଙ୍କ ସହିତ କଥା ହବେ ମାନେ ଏତେ କାରନାମା ତାଙ୍କର ଛୋଟ ଭଳିଆ ହସି ହସି ପେଟ ଦରଜ ହେଇଯିବ ଏତେ ମାନେ ଫନି ଥିଲେ
ତାକୁ ଯେତେ ଖାଇବାକୁ ଦେଲେ ବି ମାନେ ସେ ଖାଉ ତ ନାଇଁ ତାପ ତା ଦେହରେ ଲାଗ ବି ନାହିଁ ସେ ପୂର୍ବରୁ ଯେମ୍ତି ଥିଲା ଖାଇବା ପରେ ବି ସେ ସେମିତିଆ ହେଇଥିବ।
ସେଇଟା ତ ଆମର ବି ତ ଆମେ ଯେତେ ଖାଉଚୁ ଯେ କେତେ ଖାଉଚୁ ଆମେ ଏମିତି ଖାଉଚୁ କିନ୍ତୁ ଫର୍ ବି ଆମ ଦେହରେ ଲାଗୁନାହିଁ।
ତମର ଦେହରେ ଲାଗୁନି ନା ମୋର କହୁଚି ମାନେ ମୁଁ ଝଡିଆକୁ ଚେଷ୍ଟା କରୁ ବଟ୍ ମାନେ ଫାଳେ ଅଧା ବି ଜୋଡୁନି।
ହୁଁ।
ମୁଁ ଯୋଗ ବି କରେ ହେଲା ଏକ୍ସରସାଇଜ କରେ। ମୁଁ ଯୋଗ ବି କରେ ହେଲା ହେଲେ ମାନେ ମୋର ନା ମୋର ଫେବରେଟ ହେଲା ପଖାଳ। ପଖାଳ ଛାଡ଼ିଲେ ମୁଁ ତ ରହିପାରିବିନି। ସେଇଟା କୁହନ୍ତି ରାତିରେ ଭାତ ଖାଇଲେ ତମର ତୁମେ ମୋଟା ହେବ। ମୁଁ ଯେତେ ଚେଷ୍ଟା କରିବି ହେଲେ ବି ଭାତ୍ ସେଟାକୁ ଦେଖିଲା ମାନେ ମୋର ତ ଆଉ ରହିପାରିବିନି ମୁଁ ଯେମିତିଲେ ଖାଇଦିବି ସେ ସେ ଡାଇଟିଙ୍ଗ ଫାଇଟିଙ୍ଗ ଥାଉ ମୁଁ ଖାଇ ପଖେ।
ହୁଁ ହଁ ସେଇଟା ବି ଗୋଟେ ସତ କଥା ମୁଁ ମୁଁ ଟୋଟାଲି ଡାଇଟିଙ୍ଗ କରେନି ମୋର ସ୍କୁଲ ଲାଇଟ୍ ମାନେ ମୋ ସ୍କୁଲ ବେଳରେ ଗୋଟେ ଥିଲା ମନେ ପଡେ ମୁଁ କହିଲି ହଁ ମୁଁ ବଡ ହେଲେ ସାଇଜ ଜିରୋ ଫିଗର ପୁରା ବନେଇବି। ଏବେ ଦେଖି କଉଚି ବୋଧେ ଅଛି ଆ ମନେଇ କଁ ଦର୍
ଆଉ ତମେ ତ ଏମିତିରେ ବି ଜିରୋ ମାନେ ଗଡ଼ ଗିଭଟେଡ୍।
ହଁ!
ମୁଁ ମୂଳରୁ ହିଁ ହେଲ୍ଦି ମାନେ ମତେ କେହି କେବେ କହିବେନି ଯେ ମୁଁ ଖାଇ ଥିଲେ ବି ଯେମିତି ଦେଖାଯାଏ ମୁଁ ନ ଖାଇଥିଲେ ବି ସେମିତି ଦେଖାଯାଏ ହେଲା ମତେ ସମସ୍ତେ ଖା ଖତା ପିତା ଖାନ୍ତାନା ଆଉ ମାନେ କଥା ହେଲେ ମୋ ଦିଦି ବହୁତ ପତଲା। ମୁଁ ମୋଟା ସେ ହ ତତେ ଯଦି କୋଉଟେ ବସେଇଦବା ନା ମାନେ ଲୋକ କହିବେ ଯେ ଆରେ ଇ ଇତୁ ବଡ ଭଉଣୀ। ସେ ସାନ ଭଉଣୀ।
ହଁ ମୋଟୁ ଅର୍ ପତୁଲ୍ କି ଯୋଡି।
ପୁରା ମାନେ ସିଏ ତାର ଖାଇବା ଟା ମୋଠୁ ଅଧିକ ଏବେ ସେ ମାନେ ବାହାଘର ପରେ ଏତେ ତାର ଖାଇବାଟା କମିଗଲାଣି ନହେଲେ ଝିଅ ବେଳେ ସିଏ ବହୁତ ଖାଏ ମୁଁ କମ ଖାଏ କିନ୍ତୁ ମୁଁ ମୋଟା ଯାଇଥିବି ସେ ପତଳା ଯାଇଥିବ। ମୁଁ ଭାବେ ୟାର ଖାଇଟା ଗଲା କୁଆଡେ।
ସେ ମୁଁ ଚାହୁଁଚି ମୁଁ ଚାହୁଁଚି ମୋଟା ହବାକୁ କିନ୍ତୁ ହେଇପାରୁନାହିଁ। ସେ ଯେତେ ଯାହା ହେଇଯାଉ।
ହ ତପ ତମର ମୋର ଓଲ୍ କା ଆମକୁ କିନ୍ତୁ ସବୁବେଳେ ଯାଇ ପତଲା ହବାକୁ କାହିଁକିନା ମାନେ ଭଲ ଲାଗୁନି ମୋଟ୍ ତାହେଲେ ନିଜକୁ ମାନେ ଅନକମ୍ଫର୍ଟେବୁଲ ଲାଗୁଚି କି ଗୋଟେ କହି ଦଉଚି ମାନ୍ ମୁହଁରେ ତାପରେ ନିଜେ ବି ଅଧିକ ମୋଟା ହେଲା ମାନେ କଣ ଗୋଡ ଫ ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ୍ଟା ବାହାରି ଯାଉଚି।
ହଁ ମୋଟା ହେଲେ ବି ପ୍ରବ୍ଲେମ୍ ପତଳା ହେଲେ ବି ପ୍ରବ୍ଲୋମ୍। ପତଳା ହେଲେ ବି ସେଇ-ସେଇ ଟୋନ୍ ଶୁଣୁଚୁ।
ଏମାନଙ୍କ ପାଇଁ ଟିକେ ଶକ୍ତି ଦରକାର ଦୌଡ଼ିବା ପାଇଁ କାରଣ ଏମାନେ ଯେତେ ଦୁଷ୍ଟ ନା ମୁଁ ପୁରା ଯୋଉ ଚାଚି ଚାରଷ ବିସ୍ ଦେଖିବ ମୁଁ ସେମ୍ତି ଦୌଉଡି ଦଉଡି ଦଉଡି ଦଉଡି ଦଉଡି ମାନେ ମୁଁ ଏପଟେ ଦୈଉଳି ଥିବି ସେପଟେ ଦୈଉଳି ଥିବି ଏପଟେ ଦୈଉଳି ଥିବି ଇଏ ପଟେ ଯିବନି ଆପାଟ୍ ତାପରେ ଏଠି କଣ ଏଠି କଣ ଡ୍ରେସ୍ ପିନ୍ଧୁ ସେଠି କଣ ଶାଶୁ ଶାଢ଼ୀ ପିନ୍ଧୁ ମୁଗ ଘରେ ମୋର ତ ଶାଢ଼ୀ ମାନେ ସେମ୍ତି କିଛି ନାହିଁ ଆମ ଘରେ ହଁ କୌଣସି ମାନେ ରିସ୍ କିଛି ନିହି ଯାହା ତମେ ପିନ୍ଧି ପାରିଲ ହେଲେ ଯେହେତୁ ଦେଢ଼ଶୁର ତ ମୁଁ କଁ କରେ